ଘେନ କାଳତି।
ହ୍ୟାଲୋ।
ଅପା ଅପା। ହ୍ୟାଲୋ। ହ୍ୟାଲୋ କ। ଆଜ୍ଞା ଶୁଭୁଛି କଣ କରୁଛନ୍ତି ଆପଣ?
ଏଇ ଗାଧେଇକି ଆସିକି ବସିଛି ଆଉ।
ଓହ ଏବେ ମର୍ନିଂ ରୁ ଗାଧେଇ ପଡୁଛନ୍ତି ହିଁ।
ହଁ ଟିକେ ସକାଳୁ ସବୁଦିନ ଗାଧେଇ ପଡେ। ଏଇ ଆମର ବୋରିଂ ପାଣି ଆସେ ତ।
ଓହୋ ହୋ। ଖାଇ ସାରିଲେ ନା ପରେ ଖାଇବେ?
ନାଁ। ଠାକୁର ପୂଜା କରିବି ତାପରେ।
ଓହୋ। ସବୁଦିନ କରନ୍ତିନି ପୂଜା ନାଁ?
ନା ମୁଁ ଏଇ କଲେଜେ ଯାଉନି ବୋଲି ଘରେ ଅଛି କରିଦଉଛି ନହଲେ ମାମା କରେ ଆଉ।
ଓହୋ। ପାଠ ପଢା ସରିଲାଣି ନା କଣ କରୁଛନ୍ତି ଏବେ?
ଆରେ ନା ମୋର ତ ଏଇଟା ପ୍ଲସ ଥ୍ରୀ ଫାଷ୍ଟ ଇୟର।
ଓହୋ ତାପରେ କଣ କରିବେ? ନା କିଛି ଭାବି ନାହାନ୍ତି।
ହଁ ଭାବିଛି ପିଜି କରିବା ପାଇଁ।
ପିଜି ମାନେ ଯୋଉ କଲେଜରେ ଯୋଉ ଲେକ୍ଚର ନା କଣ ସେଥି
ଆଜ୍ଞା ଆଜ୍ଞା। ଦେଖିବା କଣ ହଉଛି?
ହୁ ହୁ ସେଇଟା ତ ମିଳିଯାଉଛି।
ଆଜ୍ଞା।
ସେଇଟା ତ ମିଳି ଯାଉଛି ଆସାମରେ।
ହଁ ମିଳିଯାଉଛି ସେମିତି କହିଲେ କ ହଁ ବହୁତ ପଢ଼ିଆ।
ନା ନାଇଁ। ହଁ ପଢିବାଆ ନାଇ ପିଜି ଟା ମିଳିଯାଉଛି ତାପରେ ଯୋଉ ଜବ୍ ପାଇଁ ମୁଁ କରିନହିଁ ପିଜି ମିଳିଯାଉଛି କହସ ମାନେ ଯୋଁଠି ଆପଣ ଚାହିଁ ସେଠି ପଢିପାରିବେ ନା?
ହଁ ସେଇ ମାନେ ଜବ୍ ତ ମିଳିବା ବହୁତ କଷ୍ଟ।
ଓଃ। ସେଇଟା ତ ତାର ପରେରେ ଆହୁରି ଯଉ ସରକାରୀ ଚାକିରରି ଗୁଡା ତ ମିଳିହଉନି ଏକା।
ମାନେ ହଁ ସେଟା ବହୁତ କେତେ ଲାଗିକି ବି ପିଲା ପାରୁନାହାନ୍ତି।
ହ ସିଟା।
ଆପଣ କଣ କରୁଥିଲେ ଏବେ?
ଏମିତି ଅଛି ଆଉ କିଛି କାମ ନାହିଁ ଆଉ।
ଗାଧେଇ ସାରିଲେଣି?
ହଁ ମୁଁ ବି ଗାଧେଇ ସାରିଲିନି।
ସକାଳୁ ଗାନ୍ଧି ପଇଲେ ବି ଭଲ ଲାଗେ।
ହଁ ନାଇଁ ମୁଁ ମୁଁ ଆଗ ଗାଧେ ଆାର ନାହିଁ ଏମିତି ଦଶଟା ଏମିତିଳ ଗାଧା ଆହାର ଏବେ ଗାଧେ
ହଁ ହ। ଆଉ ଠାକୁର ଭୋଜି।
ଠାକୁର ମୁଁ ସେ ଯା ମାନେ। ଭଗବାନ ମୁନା ଏତେଳେ ଡାକୁୁନି ମରଗିଛି ହଉନି ଯେତିପାଇଁ ବୁଲିକି ମାନେ ଜିମିତି ଟିକେ। ମୁଣ୍ଡିଆ ଫୁଣ୍ଡିଆ ଟିକେ ମାରୁୁଚି ଏତେ ହି ନି ଯ ପୂଜା ପାଠ ମୁଁ କରୁନି ସେତେ।
ଓହୋ ମାମା ଘରେ ଆଉ କିଏ ବୋଧେ କରିଦିଅନ୍ତି?
ହଁ ଆମ ମମି ହିଁ ସବୁ ଏମିତି କରନ୍ତି ଆ ମୁଁ କେବେ ପୂଜା କରି
ଓହୋ। ଆଉ ଖାଇସାରିଲେଣି?
ଏବେ ମୁଁ ଖାଉନି ନଅଟା ଏମିତି ହବ ଖାଇକି ନା କାମକୁ ଯିବି।
ହୁଁ ହୁଁ। ସକାଳ ମୋତେ ଖାଇବା ପାଇଁ ଭଲ ଲାଗେନି।
ହଁ। ନାଇ ସକାଳୁ ଚା ଏମିତି ମୁଁ ପିଏ ବାକି ଆଜି କିଛି ପିଇନି ଆଉ।
ହୁଁ। ସକାଳୁ ବି ମୋ ମାମାକୁ ଚା କରିକି ଦିଏ ମୁଁ କିନ୍ତୁ ପିଏ ନା ଚା ମାମା ମନା କରି ତୁ ପିଇଏନା।
ହୁଁ ମତେ ନାଇଁ କହୁଛନ୍ତି ବାସିି
ଚା ଟା ବି ଏତେ ଭଲ ନୁହେଁ ନା ମା ମନା କର ତୁ ପିଇନା।
ହଁ ଆପଣଙ୍କ ରୋଷେଇ ଜଣା ଅଛି କି ରାଧ ଦେଇଛନ୍ତି।
ନା ନା ସେଇ ସେମିତି ଚା। ଏମିତି ଟିକେ ଟିକେ ମ୍ୟାଗି ଫ୍ୟାଗି କରିଦିଏ। ମ୍ୟାଗି ତ କରିକି ମୁଁ ଖାଇବି, ଆଉ
ଆଉ ରଥଯାତ୍ରାରେ ଆପଣଙ୍କ ଗାଁ ରେ କେମିତି ହଉଛି ରଥଯାତ୍ରା?
ରଥଯାତ୍ରା ତ ଏ ବର୍ଷ ବହୁତ ଭଲସେ ହବ ଆସନ୍ତୁ ଦେଖିକି ଯିବେ।
ନାଇଁ ସବୁ ଏମିତି ଆସ୍ଥା ହଉଛି ଦଳି ଜ ସବୁ
ହଁ ପୁରା ମେଳା ଭଳିଆ ହବ, ଯେହେତୁ ଏ ବର୍ଷ ଆମର ଫାଷ୍ଟ ହଉଛି ତା ସେଥିପାଇଁ ବହୁତ ଭଲସେ ହବ। ଆଉ କାର୍ଡ ବି ଦେଇ ସାରିଲଣି ଗାଁ ରେ, ଆଉ ରଖ ତ ଭଲ ହଉଛି ଛଅ ସାତ ଦିନ ପରେ ଏଠି ପୁରା ମେଳା ଟାଇପ ର ହବ।
ଓହୋ ଆଗରୁ ହୋଉନଥିଲା ରଥଯାତ୍ରା?
ନାଇଁ ଏଇ ବର୍ଷ ଫାଷ୍ଟ ହୋଉଚି, ଆମର ଆଗରୁ ମାଉସୀ ମା ମନ୍ଦିର ପ୍ରତିଷ୍ଠା ହେଇନଥିଲା ସେଥିପାଇଁ ହଉନଥିଲା ଏଇ ବର୍ଷ ହେଲା। ତ ଭଜନ ସନ୍ଧ୍ୟା ବି ହେବ ମାନେ ପୁରା ଷୋହଳ ତାରିଖରୁ ଷ୍ଟାର୍ଟ ହେବ ତେଇଶି ତାରିଖ ଯାଇକି ସରିବ।
ହଁ ହଁ।
ଓଡିଶୀ ନୃତ୍ୟ ମାନେ ଯୋଉ ଆସିକି ବି ବାହାରୁ ପ୍ରବ ଦେବି ଏମିତି ସବୁ
ଓହଁ ସବୁଦିନ ରାତିରେ ଯଅ ମାନେ କଣ ମେଲୋଡି ସେ ଟାଇପରେ ହବ ନା କଣ?
ହଁ ଟିକେ ପ୍ରୋଗ୍ରାମ ରଖିଛନ୍ତି ସେଇ ରାତିକୁ।
ହୁଁ ଆପଣ ବୁଲିବାକୁ ଯାଆନ୍ତି କେ କେବେ ନା ଏମତି ବାହାରେ ବାହରକୁ କେବେ?
ବାହାରକୁ କେମିତି ନା ମୁଁ ବେଶୀ ଯାଇନି ମତେ ଭଲ ଲାଗେନି।
ହଁ ସେ ମାନେ ସାଙ୍ଗସାଥି ସହିତ ଏମିତି
ହଁ ସେମିତି ସାଙ୍ଗସାଥି ମିଳିଲେ ହଁ ଯାଏ। ଆପଣ?
ମତେ ମୁଁ ବି ଯାଏ କି ମତେ ଏମିତି ବୁଲିବାକୁ ଇଚ୍ଛା ନାହିଁ, ଖାଲି ଆମର ପରିବାର ସହିତ ଆମେ ଯାଉଛୁ ବୁଲିବାକୁ। ସାଙ୍ଗ ମାନ ତ ମୋର ଖାଲି ଜଣେ ଯୋଉ କଣ ସେଇଟା ଯ ବେଷ୍ଟି ଜୋ କୋହୁଚେ ମୋର ଜଣେ ଆସି ଅଛି, ସିଏ କେବେ ଆସୁନି ଆମେ କେବେ ଯାଉନୁ ଆଉ।
ଓହୋ। ଆଉ ଆ ପରେ କୋଉଠି କାମକୁ ଯିବା କହୁଥିଲେ?
ମୁଁ କାମୁ ଆଜ୍ଞା ଟାଇମ ମୁ ଏମିତି ବି ଟିଉସନ ପଢଉଛି। ଆଉ ସିଏ ସରିଲା ପରେ ଏ ଟିଉସନ ପଢଉଛି ତାପରେ ସରିଲା ପରେ ଟିକେ ଖାଇକିରି ମୁଁ ଅଫିସି କୁ ପଳଉଛି। ଆଉ ସେଇ ଥିରୁ ରୁ ମାନେ ଅଧା ରୁ କମ୍ପୁଟର କ୍ଲାସ ଯାଉଛି ଆଉଥରେ ଆଇଲ ଅଫିସ ତାପରେ ଘରୁ ପଳେଇ ଘରେ ପିଲାମାନେ ବସନ୍ତି ତାଙ୍କୁ ପଢଉଛି ଆଉ ଥରେ ମୁଁ ରାତିରେ ଆଉ
ଟିଉସନ ବି ତାହେଲେ କରୁଛନ୍ତି ଆପଣ?
ଆଜ୍ଞା।
ମୁଁ ବି କରେ।
ହୁଁ। ମାନେ ବଡ ବଡ ପିଲା ନା ଛୋ
ବଡ ବଡ ପିଲା ତ ମିଳିଲେନି। ସବୁ ମୁଁ ଟିକେ ଯୋଉ ମୁଁ ଭାବୁଥିଲି ଭା କରିବି ନ କରିବି ଏମିତି ହେଇକି ମିଳିଲେନି ଛୋଟ ଛୋଟ ଛୁଆ ଦିଟା ଆସୁଚନ୍ତି।
ଓହୋ ଏମିତି କରି କରି ଇହା ହବ।
ବାକି ସବୁ ଆମ ଗାଁରେ ଯୋଉ କୋଚିଂ ସେଣ୍ଟର ହେଇଯାଇଚି ପିଲା ଗୁଡାକ ସେଇଠିକି ବି ଅଧା ପଳଉଚନ୍ତି।
ଓ ହୋ ନାଇଁ ସେଠାରେ କଣ ସୁଣ ଏବେ ଆପଣ ଛୋଟ ଛୋଟ ପିଲାଙ୍କୁ ଏକିରଖି ରଖି ସେମାନେ ଉପର କ୍ଲାସ କୁଯିବେ କଇଲେ। ସେ ତାଙ୍କ କ୍ଲାସ ରୁ ଆଉ କେତେଟା ପିଲା ତମ ପାଖକୁ ମାନେ କୋଚିଂ ସେଣ୍ଟର ଏତେ ଯାମ୍ ପିଲାକୁ ମାନେ ତାଙ୍କେ ହ୍ୟାଣ୍ଡଲ କରିପାରିବେନି ନା ସେଥିପାଇଁ ଆସହରି।
ହଁ ଆପଣ କୋଉ କ୍ଲାସ ଯାଏ କରୁଚନ୍ତି ପିଲାଙ୍କୁ?
ମୋର ଏବେ ମାନେ ଏଲ୍ କେଜି ଯୋଉ ଅ ଜାଣିଚ ନା ବୌଦ୍ଧ ପ୍ରାରମ୍ଭ ସେ ଯାଗ?
ହଁ ହଁ ହଁ।
ଆଉ ୱାନ ଟୁ ଯେ ମୋର ମାନେ ଇଂଲିଶ ମିଡିୟମୂ ପିଲା ଯାହା ଆସିସନ୍ତି।
ଓହ।
ଇଂଲିଶ୍ ମିଡିୟମ୍ ପିଲା ଅଛି ଏଆର ମାନେ କି ତାଙ୍କର ହାଇ ଲେବଲ୍ ପାଠ ଯାକ ଥାଉଚି ନା?
ହଁ ହଁ ଇଂଲିଶ୍ ମିଡ଼ିୟମ୍ ପିଲା।
ମାନେ ଯୋଉ ଆମେ ଯା ତାଙ୍କର ଏଲ କେଜି ୟୁ କେଜିରେ ହିଁ ଥାଇ। ଚ୍ୟାମର ମାନେ ଏହ ସେ ଯାହା ନଥାଉଚି ନା ମାନେ ଏକ ଦୁଇ କ୍ଲାସ ଗଲା ଯୋଉ ଯାହା ଆମେ ପଢିିବା ସେ ଯୋ ସବୁ ତାଙ୍କର ସେତେବେଳେ ଥାଉ ଏବେ ମାନେ ଏଲ କେଜି ଇୟୁ କେଜି ଏକା ଥାଉଚି।
ହୁଁ
ଆପଣ କୋଉ କ୍ଲାସରେ କରୁଚନ୍ତି କି?
ସେଇ ଛୋଟ ଛୋଟ ଛୁଆ।
ନାଇଁ ଏଲ୍ କେଜି ଇୟୁ କେଜି ନା ୱାନ ଟୁ ଥ୍ରି
ହଁ ସେଇ ୱାନ୍ ଟୁ ମାନେ ଯୋଉ ବୋଧ ପ୍ରାରମ୍ଭ କହିଲେ। ସେଇ ଇଏରୁ ଆଉ ୱାନ୍ ଟୁ ପିଲା ତ ମିଳିଲେନି। ସେ ସବୁ ଭରି ଦେଇଚନ୍ତି ଦେଖିିଆ।
ଅ ହଁ ହଉ ଯାହାବି ମାନେ ଏମିତି କରି କରିଆ ମୁଁ ବି ଫାଷ୍ଟ ଫାଷ୍ଟ ମାନେ ତୁଣ୍ଡ
କିମିର।
ହଁ ହଁ। ତିନିଣ୍ଡା ଏମିତି ତିନିଣ୍ଡା ନାଇଁ ଆମର ଏଠି ଆସୁଥିଲେ ବେଲେ ସେତୁ କୋରୋନା ଯାକ୍ ଫୋନ୍ ହେଇଥିଲା ସେତେବେଳୁ ଆମ ସାହିରୁ ସବୁ ମାନେ ମୁଁ ମୁଁ ପୁରା ଦି ବର୍ଷ ମାନେ କିଛି ପଇସା ମୁଁ ନେଇନି ସେମିତି ପଢେଇଚି।
ହ ହଉ।
ସେ କରୋନାରେ ମୁଁ ଷ୍ଟାର୍ଟ କଲି ତ ଆଉ ମାନେ କିଛି ଲୋକମାନେ ଯଦି କାମ କରିଆକୁ ଯିବେନି ପଇସା ପଇସା କୁଡେ ଆଣି ବେ କହିକି ଆମ୍ ଆମ ଘର କହିଲା ନା ସେମିତି ପଢା ଖାଲିଟା ତ ବସିଚୁ ଘରେ ଆଉ ସେମିତି ପଢଉନୁ। ପଇସା କଁ କରିବୁ ମମି କଇଲା ନାଇଁ ଖାଲି ବସିଥିଲା ତ ଆଉ ପଢଉଚି ଏମିତି କହିକି କିଛି ପଇସା ରଖିନଥିଲୁ ଦି ବର୍ଷ ପୁରା ମୁଁ ସେମିତି ପଢେଇଲିି।
ଆଛା।
ପରେ ତାପରେ ମାନେ କରୋନା ଯେତେବେଳେ ଏମତି କରି ଏତେ ହେଇଗଲା ସବୁ କଇଲେ ଆଉ ପଇସା ର କୁନା ଏବେ ହେଲେ ପଇସା ରଖିବନି ଆଉ କଣ କି ପାଇଁ ପଢେଇବ। ଯୋଉ କହୁନ ଯୋଉ ଗୁରୁ ଦକ୍ଷିଣା ଦେଲେ ଯାଇକି ଏତା ହବ।
ଏ ସେଟ ବି ଠିକ କଥା।
ହଁ ସେଟା ଏମିତି କହି କହି ତାପରେ ଏବେ ଟିକେ ଟିକେ ରଖୁଛି ପଇସା।
ଭଲ ମାନେ ଯା ହୋ ତାଙ୍କୁ ତ ଦି ବର୍ଷ ରଖିଲେନି ଲୋକ ବି ସେଟା ଙ୍କୁ ପଝୁନାହାନ୍ତିର ମାନେ ମାସ ପୁରି ନଥିବ ମାଗୁଚନ୍ତି କଣ ମାନେ ପଇସା।
ଆଉ ବର୍ଷା ଆଜି ସଖାଳେ ଆପଣଙ୍କ ଆଡେ ହେଇଛି?
ନାଇଁ ଆମର ମେଘୁଆ ପାଗ ଆଗ ହୋଉଚି ବାକି ଏତେ ଖରାରୁ ତ ଆମେ ବଞ୍ଚୁଛୁ ଏ ତେ ଖୋରା ବାପା।
ଅମର ଏଇ ସକାଳୁ ସକାଳୁ ପକେଇଥିଲା ଫୁଣି କଣ ଏବେ ଟିକେ ଟିକେ ପକେଇଲାଣି।
ଓହୋ ନାାଇଁ ଏ ବର୍ଷା ମାନେ ଯୋଉ ମେଘୁଆ ଟାଇପ୍ ର କରି ରଖିଚି ବାକି ଯ ଗୁଳୁ ଗୁଳି ଯୋଉ ହୋଉଚି ସେମିତି ହୋଉଚି।
ହଁ ପା ମାନେ ଯେତେ ବର୍ଷା ହବ ସେତେ ଗରମ୍ ଖରା ତ ଜମାରୁ କମିିବାରନାହିଁ ଆଉ।
ନାଇଁ ବର୍ଷା ହେଲେ ବି ଗୋଟେ ପ୍ରକାର ମାନେ ଯୋଉ ଏବେ ସକାଳୁ ଜଣା ପଡୁନି ବାକି ଯୋ ଦଶ୍ଟା ଏଗାର୍ଟା ଏମ୍ତି ଏ ଟାଇମରେ ମାନେ ଖ ଖରା ଟା ଟିକେ ମାନେ ଖରା ହୋଉନି ବାକି ଗୁଳୁ ଗୁଳିୁ ଲାଗୁଚି କେମିତି ଗୋଟେ ଅଲଗା ପ୍ରକାର।
ହୋଉ ରଖନ୍ତୁ ଆଉ କେବେ ପରେ କଥା ହେବା।
ଆଜ୍ଞା।
ଆଜ୍ଞା।